ହୁଁ ହ୍ୟାଲୋ କେମିତି ଅଛୁ?
ହଁ ଭଲ ଅଛି ଆଉ ଏଇତ ପରଦିନ ଜର ଛାଡିଲା ଆଉ।
ଅ ଜର ହେଇଥିଲା କଣ ଥଣ୍ଡା ଫଣ୍ଡା ପାଣିରେ ଗାଧେଇ ପଡିଥିଲୁ ନା ପିଇ ଦେଇଥିଲୁ ଥଣ୍ଡା ପାଣି?
ନାଁ ମ ଏଇ ଯୋଉ ସିଜନ ଚେଞ୍ଜ ମଝିରେ ଯୋଉ କାଳ ବୈସାଖି ଟିକେ ହେଇଗଲାଣିି ବାହାରେ ଟିକେ ପଦାରେ ପଳେଇଥିଲି ଏଠୁ ନାଚୁଥିଲି।
ଓହୋ ବାଇ ସେଇ ଗୁଣ କଲେ ହିଁ ଥଣ୍ଡା ଜର ହବ ମତେ ବା ଥରେ ସେମିତି ତଣ୍ଟି ଦରଜ ହଉଥିଲା ଏମିତି ମନ ଇଚ୍ଛା ଥଣ୍ଡା ପାଣି ପିଇଥିଲି ଗରମ ଯୋଗୁ ଅଧିକ ଓ ତଣ୍ଟି ଦରଜ ହେଇଗଲା ଏଡେ ଜୋରେ କିଛି ଖାଇ ପିଇ ହେଲାନି କିଛି କରି ହେଲାନି ଆଉ।
ଆଚ୍ଛା।
ବହୁତ ଅସୁବିଧା ଆଉ।
ଆଉ ତମର ସେପଟେ କଣ ଖରା ହଉଛି ନା କଣ ବର୍ଷା ବର୍ଷା ହଉଛି?
ପ୍ରବଳ ଜୋରେ ଖରା କିଛି ପ୍ରବଳ ଜୋରେ ଖରା ପୁଣି ଗଛ ପତ୍ର ସବୁ କାଟି କୁଟି ଦେଇଛନ୍ତି ଘର ପାଖରେ ଆହୁରି ଜୋରେ ହଉଛି।
ଓହୋ ଏଇନା କୋଉଠି?
ଏଇ ନା ଅଛି କଲେଜ ରେ ଆଉ କଣ କରିବା? ଆମର ତ କଲେଜ ଖୋଲା ହେଇଗଲାଣି ସବୁ କଲେଜ ଛୁଟି ଅଛି ଆମର ଖୋଲା ହେଇଗଲାଣି ଆଉ।
ମାନେ ଇଏ ଯୋଉ ଭଳିଆ ଖରା ହଉଛି ଇଏ ଯୋଉ ଭଳିଆ ଖରା ହଉଛି ତମେ କଲେଜ ଯାଉଛ ଏ ଖରାରେ କ୍ଲାସ କରିବାକୁ?
କଣ କରିବା ଖୋଲା ଅଛି ତ ଆଉ କଣ କରିବା।
ତମ ଟିଚର ବି କ୍ଲାସ କରୁଛନ୍ତି ମାନିବାକୁ ପଡିବ ତମ ଟିଚରଙ୍କୁ।
କଲେଜ ଅଛନ୍ତି ଡିପାର୍ଟମେଣ୍ଟରେ ଏସି ଲଗେଇ ବସିଛନ୍ତି ଆଉ ନହେଲେ କି
ମାନେ ତମ କଲେଜ ରେ ଏସିି ଲାଗିଛି ନା ଭାଇ ଆମର ଫ୍ୟାନ ବୁଲୁନି।
ଡିପାର୍ଟମେଣ୍ଟ ରେ ଲାଗିଛି ଟିଚର ମାନଙ୍କ ପାଇଁ ଏସି ଥିବ ବୋଧେ କି ଏସି କି କୁଲର ଲଗେଇ ବସିଥିବେ ଯେମିତି ହେଲେ।
ଛୁଆଙ୍କ ପାଇଁ କିଛି
ଛୁଆ ଙ୍କ ପାଇଁ ଫ୍ୟାନ୍ ବି ଠିକସେ ବୁଲୁନି ସେ ସେଥିରେ ଅଛି ଅଛି ସେଥିରେ ସାତ ସ୍ପିଡରେ ବୁଲିବ ଜୋରେ ଦେଖିଲା ବେଳକୁ ଏକ ରେ ବୁଲୁଛି ମଲା ଭଳିଆ ବୁଲୁଛି ଆଉ କଣ କହିବ।
ଏଇ ଅସୁବିଧା ଆଉ କଲେଜ ମହର୍ଷି
ନା କଣ ଓହୋ ଏ ଆମର ଏଇ ଶହୀଦନଗରରେ ଆମ ଶହୀଦନଗରରେ
ହଁ ହଁ ସହିଦ ନଗର ସହିଦ ନଗର ଆଉ
ଆଉ ସେ ଆମ ଆଉ କଣ ଭଲ କଣ ଆମର ବା ଏବେ ଗରମ ହଉଛି କହନି କହନି ଘରୁ ପଦାକୁ ବାହାରି ହଉନି କଲେଜ୍ ମୁଁ ବା କଲେଜ୍ ଛାଡି ସାରିଲିଣି।
ଛାଡି ସାରିଲୁଣି ମାନେ କଣ ହେଲା କି?
ଏ ସେ ଦୁନିଆ କଥା ସେ ସେ ମୁଁ ଏପଟେ ଗୋଟେ ଟିସିି ନେଇଥିଲି ମୁଁ ଟିସିି ନେଇଥିଲି ସେ ଆଉ ଗୋଟେ କଲେଜରେ ପଢିବା ପାଇଁ ହଁ ନାଇଁ ମୁଁ ସା-ଆସ୍‌ ନବା କଥା ଭୁଲରେ ସାଇନ୍ସ ନେଇଯାଇଛି।
ଓ ସାଇନ୍ସ କଣ ନେଇଚୁ ପୁଣି ଅନର୍ସ କଣ ନେଇଚୁ?
ଆଁ ସାଇନ୍ସ ଅନର୍ସ ପୁଣି ମ୍ୟାଥମାଟିକ୍ସ ନେଇଯାଇଚି।
ଏ ହେ ବହୁତ ଅସୁବିଧା ମ୍ୟାଥ ତ ଏମିତିରେ ହୁଏନି ଏରେ ଅନର୍ସ ନେଇଯାଇଚୁ ଆଉ ବହୁତ ଅସୁବିଧା ଆଉ।
ଆରେ ମୁଁ ଭାବିଲି ଏଇଠି ନେଇଯିବି ତାପରେ ଏଇଠି ପଣ୍ଡା ବାବୁ ବୋଲି ଜଣେ ଲୋକଟେ ଅଛି ତାକୁ କୁହାକୁହି କରି ଚେଞ୍ଜ କରିଦେବି ପଣ୍ଡା ଏକାଥରେ ମତେ ନଣ୍ଡା କରିକି ଚାଲିଗଲା।
ଓ ପଣ୍ଡା ଦେଲାନି ସାହାଯ୍ୟ କଲାନି ଆଉ କଣ କରିବା।
ସେଇ କଥା ଏମିତି ଅସୁବିଧା ମୁଁ କହିଲି ଦେଖିବା ପଣ୍ଡା ଆବ୍ କହିକି ଚେଞ୍ଜ କରିବା ପଣ୍ଡା କହୁଛି ନା ନା ହବ
ପଣ୍ଡା ପଇସା ମାଗୁଛି ନା କଣ?
ନା ମ ପଇସା ମାଗୁନି ଯେ କିନ୍ତୁ କାମ ବି କରୁନି ମୁଁ ଦେଖିଲି ତାପରେ ସେ ଏପଟେ ଆମର ଗାଁ ରେ ଗୋଟେ କଲେଜେ ଅଛି ହେଲା ଯତ୍ରପତ୍ରିଆ କଲେଜେ ତ ଭାବୁଛି ସେଇଠି ଯାଇକି ନାଁ ନେଖେଇ ପାଠ ପଢିବି ଆଉ।
ହଁ ଚଳିବ ଗାଁ କଲେଜ୍ ରେ କରିଦେଲେ ଭଲ ଏଠି ପଢାପଢି ଏତେ ଟେନ୍ସନ୍ ନାଇଁ ଗାଁ କଲେଜ ତ କିଛି ଅସୁବିଧା ହବନି କେହି ପିଲା ବି କିଛି କହିପାରିବେନି ତମକୁ।
ହଁ।
ଆଉ ତମ ଖା ହଁ ହଁ ହଁ ମୁଁ ସେଇଠି ବା ନାଁ ଚେଞ୍ଜ କରିବା ଟିସି ନେଇ ଆସି ଶୁଣୁ ନା ଟିସି ନେଇ ଆସି ଯେ କିନ୍ତୁ ଏପଟେ ଗାଁ କଲେଜରେ ଏପର୍ଯ୍ଯନ୍ତ ଆଡମିସନ ଷ୍ଟାର୍ଟ ହେଇନି।
ହଁ ଷ୍ଟାର୍ଟ ହବାକୁ ଟାଇମ୍ ଲାଗିିବ ବା ଏବେ ପ୍ଲସ ଟୁ ନୂଆଁ ଯିବେ ନା।
ହଁ ହଁ ହଁ।
ପରୀକ୍ଷା ସରିଚି ଗଲେ ଅଗଷ୍ଟ ମାସରୁ ହବ ବୋଧ ଆଉ।
ହଁ ସେଇୟା ତ ଆଉ ବହିଚେନା ଖିଆପିଆ ଆମର ଏଇ ତ ହେଇଛି ଭାତ ମାଛ ତରକାରୀ ଏମିତି ଆଉ
ହଉ ଆଜି ଆଇଁଷ ବାର ଭଲ କି ହେଇଛି ପୁରା ଆଇଁଷ ଆଉ ମାଛ ତରକାରୀ ଆଉ।
ଆଉ ତ ରଜ ତ ସଇଲା ଆଉ।
ରଜ ସଇଲେ ରଜ ଜଣା ପଇଲଣିି ଆସିଲା କେତେବେଳେ ସରିଗଲା କେତେବେଳେ ଜଣା ପଇଲାଣିି କିଛି।
ହୁଁ ସେଇ ବା। ସେ ତାପରେ ପା ଆମର ଏପଟେ ସାଙ୍ଗସାଥି ମାନେ ଏଇଠି ପ୍ଲାନିଙ୍ଗ କଲେ ଅଯୋଧ୍ୟା ଯିବାକୁ।
ହଁ ଅଯୋଧ୍ୟା ଟା ଡାଇରେକ୍ଟ।
ହଁ ବା ସେ କଣ କହିଲେ ଯୋଉ ଆକ୍ଚୁଲି ଆମେ ପ୍ଲାନିଙ୍ଗ କରିୁଥିଲୁ ଯିବାକୁ ଯେତେବେଳେ ମୂର୍ତ୍ତି ସ୍ଥାପନ ଯେତେବେଳେ ହେଲାନି ସେତେବେଳେ ଯିବାକୁ ପ୍ଲାନିଂ କରିଥିଲୁ ସେତେବେଳେ ତ ଖାଲି ଏ ଯୋଉ ସେଲିବେଟି ଆଉ ଯେତ୍ ସବୁ ମାନେ
ହଁ ସବୁ ତକ ସେଲିିବେଟି ଆସିଲେ ଆଉ ଲୋକ ଯାଇ ହେଲାନି ଆଉ କଁ?
ସେଇ କଥା ଯେତେ ମାନେ ସବୁ ସେଲିବ୍ରିଟି ଧନୀ ଲୋକ ଏଇମାନେ ସବୁ ତାଙ୍କ ଏଣ୍ଟ୍ରି ହେଲା ଆମର ତ ଏଣ୍ଟ୍ରି ହେଲାନି। ଆମେ ଗଲୁ ସେଇ ଯାକେ କିନ୍ତୁ ସେଠୁ ଫେରିକି ଆଇଲୁ ଭାଇ କୁହନି ଯେତେ ଯେତେ ଭିଡରେ ଗଲୁ ଯୋଉ ବର୍ସ ମାନେ ତ ଯୋଉ ଭଳିଆ ଚାର୍ଜ କରୁଥିଲା ପଇସା କୁହନି କୁହନି ମତେ ଲାଗୁଥିଲା ଏକା ଥର କରେ କୋଟି ପୋତି ହବ।
ହୁଁ ସେୟା ତାଙ୍କୁ ସୁଯୋଗ ମିଳିଲା ପଇସା କମେଇବେନି ଆଉ ଏବେ କି ଦାନ ହଉ ସେ ମନ୍ଦିରରେ ଆ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଦାନ କରୁଚନ୍ତି ଲୋକ ଏଇନା।
ଆଉ କଣ ନବ ଭାଇ ରାମଙ୍କର ରାମଙ୍କର ଫ୍ୟାନ୍ ବହୁତ୍ ଅଛନ୍ତି।
ହୁଁ କେତେ ଦେଶ ବିଦେଶରୁ ଲୋକ ଆସୁଛନ୍ତି ଦେଖିବା ପାଇଁ ଆଉ।
ସେଇ ତ ମୁଁ କହୁଛି ଏଇ ଏବେ ତ ଖରା ଦିନ ଟିକେ ନାକୁ ଜଷ୍ଟ ହଁ ବା ମୁଁ ଭାବୁଛି ଏବେ ଫାଙ୍କା ଥିବ କିଛି ତ ସେଇଥିପ ଏବେ ଗଲେ ଭଲ ହୁଅନ୍ତା।
ହୁଁ ଏବେ ଗଲେ କିଛି ନାହିଁ ଯେ ହଁ ଯିବା ଦେଖିବା କଣ ପଇସା ପତ୍ର ନାହିଁ ପଇସା ପତ୍ର ହେଲେ ଯିବା ଆଉ କଣ।
ପଇସା ପତ୍ର କଣ ଅଛି ଆମ ସହିତ ଚାଲ ପଛରେ କେତେବେଳେ ପଇସା ପତ୍ର ହେଇଗଲେ ଦେଇଦବନି ଇଏ ଗୋଟେ କଥା।
ହଁ ଦେଖିବା ତାହେଲେ ଆଉ ଏକା କଣ ଯିବା ସାଙ୍ଗ ସାଥି ହେଲେ ମିଶିକି ଯିବେ ନା ଆଉ।
ସାଙ୍ଗସାଥି ଯାଉଛୁ ନା ଆମର କେତେଜଣ ସାଙ୍ଗ କିନ୍ତୁ ତାଙ୍କ ସହିତ ଦିଟା ବୁଢା ବୁଢ଼ୀ ରହୁଛନ୍ତି। ବୁଝିଲ ସେ ଯୋଉ ଆୟୁଷ ବୋଲି ଆୟୁଷ ଗୋଟେ ପିଲାଟା ତ ସେ କହୁଛି ନାଇଁ ମୋ ଜେଜେମା ଜେଜେବାପା ଯିବେ କାରଣ ଆର ବର୍ଷ କୋଉ ରହିବେ ନ ରହିବେ ଫଟୋ ହେଇଯାଇ ପାରନ୍ତି ତ ଏଇ ବର୍ଷ ବୁଲିବାକୁ ନେବେ। ହଁ ତ ଏବେ ଟିକେ ସେଇ କଥା ତ ଯେହେତୁ ନାତିଟା ଆଁ ଯେହେତୁ ନାତିଟା ତ କଣ?
ଚାରିଧାମ ବୁଲଉନାହାଁନ୍ତି।
ନାଇଁ ଚାରି ଧାମ ତ ବୁଲି ପାରିବ ସିଏ ଯାହା ତାଙ୍କ ଇଚ୍ଛା କୁହନ୍ତି ନାହିଁ ଆମେ ଟିକେ ଯିବା ଅଯୋଧ୍ୟା ରାମ ମନ୍ଦିର ଦେଖିବା ଯେମିତି କହୁଛନ୍ତି
ଓ ତାଙ୍କ ଇଚ୍ଛା ଯାହା ଅଛି ଆଉ।
ହଁ ତ ସେ ବୁଢା ବୁଢୀ ଟିକେ ହଁ ଯେ ତାଙ୍କୁ ନେଲେ ଟିକେ ହଇରାଣ କଣ ସେମାନେ ଟିକେ ଚଲାବୁଲା ଟିକେ କରିପାରୁନାହାନ୍ତି ବୁଢା ବୁଢୀ ହେଇଗଲେଣି ବେଶୀ ଏଜ ହେଇଗଲାଣି ନା। ତ ସିଏ କହୁଛି ସେ ସବୁ ମୋ ଉପରେ ଛାଡିଦିଅ। ସେ କହୁଛି ମୋ ଉପରେ ସେ ସବୁ ଛାଡିଦିଅ ଗୋଟେ କେୟାର ଟେକର ମୁଁ ନେଇକି ଯିବି ସବୁ କାମ ମୁଁ ସେପଟେ ମୋର ବୁଝିବି।
ଆଉ କେୟାରଟ ନେଲେ କୋଉଥିରେ ଯିବ ବସ୍ ନା ଟ୍ରେନରେ?
ଆଁ?
ଟ୍ରେନ ନା ବସ ରେ କୋଉଥିରେ ଯିବ?
ସିଏ ବା ଆମେ ବା କରିଦେଇଛୁ ଗୋଟେ ନାଇଁ ନାଇଁ କାରରେ ନୁହଁ ଯେ ଗୋଟେ ମାନେ ଗୋଟେ ବଡ ବସ୍ ବୁକିଂ କରିଦେଇଛୁ ତ ବୁଢା ବୁଢୀଙ୍କ ପାଇଁ ସ୍ପେଶାଲ ସେଇଠି।
ଓ ତାହେଲେ ଭିଆପି ଲୋକ।
ହଁ। ସେ ତାଙ୍କର ସେ ସେ ତ କହୁଛି ସେ ଜେମାଙ୍କ କଥା ଜେଜେବାପ କଥା ସେତାର ବୁଝିବା ଆମର କଣ ଅଛି ଆମେ ଆମର ଯିବା ବୁ ଏପଟେ ଆସିବା ଆଉ କଣ।
ହୁଁ ତାହଲେ କେତେ ପଇସା ଲେଖା କଣ ଆଦାୟ ହେଇଛି?
ପଇସା କଥା ତ କିଛି କୁହା ହେଇନି ଖାଲି ସମସ୍ତଙ୍କୁ ଯିବା କଥା କୁହାହେଇଛି ଏକାଥରକରେ ବୋଧେ ଆଦାୟ କରିବା ଆଉ। ସେଇ ବେଶୀ ନାଇଁ ସେ ଟଙ୍କା ପାଞ୍ଚଶହ ଲେଖା ଆଦାୟ ହବ ମାନେ ଖାଇବା ପିଇବା ବି ରହୁଛି ନା।
ଖାଇବା ପିଆ ସେଥିରେ ଅସୁବିଧା ପୁଣି ଯାହାେଲେ ବସ୍ ପଇସା ତ ସେ ଜେଜେମା ଜେଜେମା ତାର ଦେଇ ଦେବେ ବଧେ।
ନାଇଁ ଆୟୁଷର କଣ କି ତାର ଟିକେ ଜବ୍ ହେଇଯାଇଛି ନା ତ ସିଏ ଟିକେ ଅଧିକ ପଇସା ଦବ ବୋଲି କହୁଛି। ତାପରେ ତା ବୁଢୀ ମାାବରିକାଙ୍କୁ ବି ଆମେ ନେଇକି ଯାଉଛେ ତ ସେଟା ହାତରୁ କିଛିଟା ଏକ୍ସଟ୍ରା ପଇସା ଦବ ବୋଲି କହୁଛି ତ ଦଉ। ହୁଁ ସିଏ ଯଦି ଦବ ବୋଲି କହୁଛି ଆମର କଣ ଯାଉଛି ସେ ତାର ଦଉଥାଉ
ପଇସା ଅଛି ଦବନି ଆଉ କଣ।
ହଁ, ତ ଆମର କଣ ଅଛି ଯେ ଆମେ ଛାର ସେଠି ଯାଇକି ରାମ ମନ୍ଦି ବୁଲିବା ତାପରେ ଅଯଧ୍ୟାରେ ଆଉ କଣ ରହିଲ। ଯୋଉ ଫେମସ ଜାଗା।
ହୁଁ ଫେମସ ଜାଗା ବୁଲି ବ ନାଇଁ? ହୁ ସେଠି ପୁଣି ପଇସା ଖର୍ଚ ହେବ କିି ନିଜ ହାତରେ କରିବାକୁ ପଡ଼ିବ ନା ଆ ସବୁଦିନ ସିଏ କରୁ ନା କଣ?
ଅଯୋଧ୍ୟାରେ ଆଉ ଫେମସ ଜାଗା କଣ ରହିଲା ଆଉ?
ଆ ଗଲେ ସେ ଜଣା ପଡିବ କେତେ କଣ ନୂଆ ନୂଆ ହଉଛି କଣ ଜଣାଅଛି ସମସ୍ତଙ୍କୁ?
ସେଇ କଥା ସେ ଲୋକଙ୍କୁ ପଚାରା ହେଇଯଵନି। ତାପରେ ମାନେ ଯୋଗୀ ଆଦିତ୍ୟନାଥ ରହୁଛି ମାନେ ସିଏ ହିନ୍ଦୁ ମନ୍ଦିର ମତି ସିଏ ମାନେ ବହୁତୂ
ବହୁତ ନିଷ୍ଠା ଥିବ ବହୁତ ସାରା ଥିବ। ହଁ ଅଛି ଅଛି ସେଠି ସବୁ ଅଛି। ଖୋଜିରେ ସବୁ ମିଳୁଵ ସେଠି।
ହଉ ଆମେ ନିଆକୁ ତାହେଲେ ତମ ନାଆଟା ବି କହିଦଉଛି ସେ ଏଣ୍ଟ୍ରି କରିଦେବେ ଆଉ
ହଁ କିଛି ଅସୁବିଧା ନାହିଁ। ଆଛା କଣ ହଉଛି ପଇସା ପତ୍ର ଟିକେ ସେଭିଙ୍ଗି କରିବାକୁ ପଡିବ ଆଉ କଣ
ହଉହଉ ପଇସା ପତ୍ର ଚିନ୍ତା ଛାଡିଦିଅ ମୁଁ ଦେଇ ଦେଇିଥବି ପଛରେ ନ ହେଲେ ମତେ ଦେଇଦବ ଆଉ କଣଞ୍ଚଛି।
ହୁଁଆଉ ଚିକୁୁ କଥା କଣ ହେଲା ସିଏ ଯିବ।
ହଁ ମୁଁ ଦେଖିବା ତାକୁ କଥା ହୁଏ ତା ସହିତ କଣ କହୁଛି କଣ ଇଏ ସିଏ ଆଉ।
ହୁଁ ଗଲା ଯଦି ଗଲା ଯଦି ଭଲ ହୁଅନ୍ତା।
ଭଲପିଲାଟା।
ହଁ ଆଉ ତ ଇଏ ତ କଣ ପୁରୀରେ ତ ମୁଁ କହିଲି ଆମେ ପ୍ଲାନିଂ କରୁଥିଲୁ ପୁରୀ ଯିବାକୁ। ନା ପୁରୀ ତ ଯେତେବେଳେ ନା ସେତେବେଳେ ଯାଇ ହେଇଯାଉଛି।
ହଁ ସେତେବେଳେ ନାଇଁ ଜଗ ଡାକିଲେ ଯିବ ନହେଲେ ନହିଁ।
ସେଇ କଥା ମାନେ ତାଙ୍କ ମାନେ କଥା ମାନେ ହେଇଠି ଭଳିଆ ଲାଗୁଛନ୍ତି ଯେତେ ବେଳେ ନାଇ ସେତେ ସେଳେ ପଳେଇବୁ। ମାନେ ଏମିତି ସିଚୁଏସନ ଅଛି ସେଇବା ମାନେ ଏମିତି ଆସିଚୁଏସନ ଅଛି ତମ ଘର ପାଖରେ ଥିବ
ତିନି ଦିଦି ଥର ଆଗରୁ ପୁରୀଯାଇଛି ଠାକୁର ଦର୍ଶନ କରିପାରିନାହି ମାନେଏତେ ଅସୁବିଧା।
ହଁ ବା ମାନେ ଏମିତି ଅଛି ମୁଁ କହୁଛି ବା ସୁଣୁନ ଶୁଣନ ମୁଁ କହୁଛି ଏମିତି ଅଛି ମାନେ ତମେ ଘର ସେଇଠି ହେଇଥିବ କିନ୍ତୁ ତମେ ଯାଇିକି ଦେଖିପାରିବନି ଠାକୁରଙ୍କୁ।
ଦେଖିପାରିବନି ଠକୁରଙ୍କ ଇଚ୍ଛା ନଥିବ ତ ଦେଖିଵାକୁ ତତେ କାହିଁକି ଯିବୁ। ଠାକୁର ଯାହାକୁ ଡାକିବେ ନା ଯେତେବେଳେ ଆଉ ସେମିତି କଣ ଯାଇ ହବ।
ମାନେ ଆଙ୍କ କଥା ଅନୁସାରେ ଆମେ ଯେତେବେଳେ ଯିବୁ ସେତେବେଳେ ଦେଖିକି ଆସିବୁ ଆରେ ସେମିତି କଣ କେବେ ହେଇପାରିବ।
ସେମିତି ହେଇପାରିବନି।
ତାପରେ ଆଗକୁ ବି ରଥଯାତ୍ରାଟା ଆଉଚି।
ହଁ ଆହୁରି ପ୍ରବଳ ଗହଳି। ସୁନାବେଶ ରେ ଗଲେ ହୁଅନ୍ତା ଭଲ ହୁଅନ୍ତା।
ହଁ ନାଇଁ ବୋଉ
ନାଇଁ ଗହଳି କମ ଥିବ ବି ଠାକୁର ବାହାରି ଥିବେ ଦର୍ଶନ କରିହବ।
ହଁ ନାଇଁ ଏଇ ଦି ଚାରି ବର୍ଷ ହେଲା ଆମେ ଯାଉଛୁ ଖାଲି ସେଇ ସୁନାବେଶ ରାତିରେ ଟିକେ ଦେଖିକି ଆସିବୁ ବୋଲି। ଭାବୁଛି ଏ ବର୍ଷ ବି ଯିବୁ କିନ୍ତୁ ରାତିରେ ବି ମାନେ କଣ ଭିଡ କମ କି। ସେ ରାସ୍ତା ଯୋଉ ଭଳି ଯାମ
ହଁ ରାସ୍ତା ବା ପୂର୍ବରୁ ବହୁତ ପୂର୍ବରୁ ବ୍ୟାରିକେଡ ଲଗେଇ ଦେଇେଇଥିବେ ନା ସେ ବନ୍ଦ ହେଇଯାଇଥିବ।
ହଉ ରାସ୍ତା ଟାକୁ ବହୁତ ଏତେ ଚଉଡା କଲା ସତ୍ୱେ ବି ଲୋକମାନେେ କେମିତି କଣ ପଶିକି ସବୁ
ଭାଇ ସେ ଦୋକାନ ଫୋକାନ ଲଗେଇ କୋଉଠି କେତେ କଣ କରିଦଉଛନ୍ତି। ଅସୁବିଧା ହବନି ଟ୍ରାଫିକ ଜାମ୍ ପ୍ରବଳ ସେଠି ଏବେ
ତାପରେ ପୁରୀରେ ଗୋଟେ ଅସୁବିଧା ଜିନିଷ କଣ କହିଲ ଏଇ ଯୋଉ ଭିଡ ଟାକୁ ସମ୍ଭାଳିିବା ପାଇଁ କିଛି ଗୋଟେ କରିପାରୁନାହାଁନ୍ତି।
କରିପାରିବେନି ବା ଲୋକ ସେଠି ଖାଲି ହାଉ ଯାଉ ସବୁବେଳେ
ସେ ବା ମଝିରେ ମୋର ମୋ ସାଙ୍ଗଟାର ଏମିତି ଆମେ ଗଲୁ ସିଏ ଜଣେ ଆମେ ଫୋନ ଥୋଇଲୁ ଫୋନ ଥୋଇଲୁ ଯୋଉ ଆମର ନାଇଁ ହେଇଠେ ଯୋଉ ଫୋନ ରଖିବା ଜାଗା ଦେଖିଲା ବେଳକୁ ହଁ ବା ଦେଖିଲା ବେଳକୁ ମୋରି ଫୋନ ଟା ଅଛି ତା ସେଇବା ଶୁଣୁନ ମୋ ଫୋନ ଟା ଅଛି ତା ଫୋନ ଟା ନାହିଁ।
ହୁଁ ଚୋରି କରିଦେଇଚି କିଏ ଆଉ
ତାପରେ ଥା ସିଏ ବି ନୂଆ କେଇଦିନ ହେଲା ଯୋଉ ରିଅଲମିର ଯୋଉ ନୂଆ ବାହାରିଲାନି ଯୋଉ ପି ଥ୍ରୀ ପ୍ରୋ ଟା ହଁ ସେଇଗୋଟା କିଏଗୋଟେ ନେଇଯାଇଛି ଆଉ
ଛି ଆଉ କଣ ହେ ଜଗନ୍ନାଥଙ୍କର ଯୋଉ ମନ୍ଦିରଙ୍କର ତାଙ୍କର ତା ତାଙ୍କ ତରଫରୁ ଅଛି ଲକର ଅଛି ସେଠି ରଖିଥିଲେ ହେଇଥାନ୍ତା
ଉଁ ହୁଁ
ତମେ ବାହାରେ ମନ ଇଛା ରଖିଦେଇଥିବ କିଏ ଚୋରି କରି ନେଇଯାଇଛି ଆଉ କଣ।
ହଁ ହଉ ଏ ଆମର ଏଠି ଖାଇବାବଢ଼ା ହେଲାଣି ମୁଁ ଭାବୁଛି ଖାଇସାରିଲା ପରେ ଆଉ ଥରେ କେତେବେଳେ ଫୋନ କରି କଥା
ହଁ ହଁ ହଁ ଅ ହଁ ହଉ ଠିକ୍ ଅଛି ଠିକ୍ ଅଛି ହଁ ହଉ ହଉ ରଖୁଛି